କରଚନ୍ତି।
ହଁ ହଁ ଶୁଣିପାରୁଚି ଶୁଭ ସନ୍ଧ୍ୟା ଆଜ୍ଞା।
ଦିଦି ଶ ପାରୁଛନ୍ତି।
ହଁ ଶୁଣିପାରୁଚି ଶୁଣିପାରୁଚନ୍ତି କି ନାଇଁ? ଶୁଣି ପାରୁଚନ୍ତି ହଁ ହଁ ମୁଁ ଶୁଣିପାରୁଚି।
ଦିଦି ଶୁଣି ପାରୁଚନ୍ତି
ହଁ ଶୁଣି ପାରୁଚି।
ହାଲୋ।
ହଁ ହଁ କୁହନ୍ତୁ ଶୁଣିପାରୁଚି।
ଦିଦି ଶୁଣି ପାରୁଚନ୍ତି
ଶୁଣି ପାରୁଚି ଶୁଣି ପାରୁଚି କୁହନ୍ତୁ। ଙ୍କ କରୁଚନ୍ତି?
ହାଲୋ।
ହଁ କୁହନ୍ତୁ ଙ୍କ କରୁଚନ୍ତି?
ଦିଦି ଶୁଣି ପାରୁଚନ୍ତି
ହଁ ଶୁଣିପାରୁଚି କୁହନ୍ତୁ।
ହାଲୋ।
ଆରେ ଶୁଣିପାରୁଚି ଶୁଣିପାରୁଚି କୁହ।
ଦିଦି ଶୁଭୁଚି
ହଁ ହଁ ଶୁବୁଚି ଶୁବୁଚି।
ଶୁବୁଚି ଆପଣଙ୍କୁ ହାଲୋ।
ହଁ ଶୁବୁଚି। ଶୁଣି ପାରୁଚନ୍ତି